କଣ କରୁଛନ୍ତି? ଗୁଡ ଇଭିନିଂ, ଗୁଡ ଇଭିନିଂସ୍।
କଣ କରୁଚ ଏବେ? ଏଇ ଟ୍ରେନିଂ ଚାଲିଛି ଆମର ଫ୍ୟାକଲ୍ଟି ଡେଭଲପମେଣ୍ଟ ଟ୍ରେନିଂ ଚାଲିଛି।
ସେଟା କଣଟା ମ?
ଦେଖ ଏଇଟା ହେଉଛି ଫ୍ୟାକ୍ଲାଟି ଡେଭଲପମେଣ୍ଟ ଯୋଉ ଟ୍ରେନିଂ ଅଛି, ଏଇଟାରେ କେମିତି ଯୋଉ ଫ୍ୟାକ୍ଲାଟି ମାନେ ଯୋଉ ମାନେ ସବୁ ପଢୋଉଛନ୍ତି। ସପୋଜ ତମେ ଗୋଟେ ଏ ସଫ ସ୍କିଲ୍ ଫ୍ୟାକ୍ଲାଟି କିମ୍ବା ତମେ ଗୋଟେ ଆଇଟି ଫ୍ୟାକଲ୍ଟି ହେଇଛ, ଓକେ ତ ତମର ଡେଭଲପମେଣ୍ଟ କେମିତି ହେବ? ଆମେ ତ ଆମେ ଏଇ ଯେଉ ଏବେ ଯୋଉ ପଢ଼ଉଛନ୍ତି, ସବୁବେଳେ ପାଇଁ ତ ମଡ଼େଲ୍ ଚେଞ୍ଜ ହେଉଛି ନା। ତ ତମକୁ କେମିତି ତମେ ନିଜକୁ କେମିତି ଅପଗ୍ରେଡ଼୍ କରେଇବ, ସେଇଟା ହେଉଛି ଫ୍ୟାକଲ୍ଟି ଡେଭଲପମେଣ୍ଟ।
ଓହୋ ବଢିଆ ଆଉ ଚାଲିଛନ୍ତି ଆଉ। ଆପଣ ଏବେ ତାହେଲେ ସେଇଥିରେ ଏବେ ବିଜି ଅଛନ୍ତି ନାହିଁକିି?
ନା ବ୍ୟସ୍ତ କଣ ଟ୍ରେନିଂ ତ ଆମର ଏଇଟା କମ୍ପଲସରି ଅଛି, ସେଇଥି ପାଇଁ ଆମେ ଏସବୁ ଟ୍ରେନିଂ ନଉଛୁ, ଏଇଟା ଯେମିତି ପିଲାମାନେ ଗୋଟେ ଭଲ ବେଟର୍ ଟ୍ରେନିଂ ଯେମିତି ନେବେ। ଏସବୁ ଟ୍ରେନିଂ ନେଇକି ଯେମିତି ତାଙ୍କୁ ଯେମିତି ଭଲ ଭଲ ଅପର୍ଚୁନିଟି ମିଳିବ, ଏମଏନ୍ସିରେ ମିଳିବ
ଆପଣଙ୍କର ଜବ୍ କୋଉଠି ବି ଦଉଛନ୍ତି?
ଜବ୍ ଆମର ଅଛି ବହୁତ ସାରା ମାନେ ଭଲ ଭଲ କମ୍ପନିଜ ଅଛି। ଆମର ଲାଇକ୍ ଆମେ ଯଦି ଟପ୍ ଆମର ରିକ୍ରୁଟର୍ ଆମେ ଦେଖିବା, ଆମର ଆକ୍ସେଞ୍ଚର୍ ଅଛି, ଟେକ୍ ମହିନ୍ଦ୍ରା ଅଛି। କନସେଣ୍ଟ୍ରିକ୍ସ ଅଛି। ପୋଲୋ ସଫ୍ଟ ଅଛି, ଆଇ ଡ଼ି ଏଫ୍ ସି ଫାଷ୍ଟ ବ୍ୟାଙ୍କ ଅଛି, ଆକ୍ସିସ୍ ବ୍ୟାଙ୍କ ଅଛି। ତମର କେହି ପିଲା ସେମିତି ଅଛନ୍ତି କି ଟ୍ରେନିଂ ନବା ପାଇଁ କିଛି ତମର ରିଲେଟିଭ୍ସ?
ପିଲା ଏଇଥିରେ କଣ କେମିତି ରହୁଛି ପିଲାଙ୍କର କ୍ୱାଲିଫିକେସନ୍, କଣ କେମିତି ଜଏନିଂ କରିବେ? କଣ କେମିତି କାଟାଗୋରୀ ର କୋଉ କାଟାଗୋରି ର ପିଲା ନଉଛନ୍ତି କେମିତି
ପିଲାଙ୍କର ମିନିମମ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ରହୁଛି ପ୍ଲସ୍ ଟୁ ପାସ୍ କରିଥିବା ଦରକାର ଗୋଟେ ପିଲା।
ପ୍ଲସ୍ ଟୁ ପାସ୍ ଆଉଟୁ କଲେ ସେ ଅସେନସିଆଲି ଜବ
ହଁ ପ୍ଲସଟୁ ମିନିମମ୍ ଗୋଟେ ପାସ୍ କରିଥିବା ଦରକାର, ସେ ଆମ ପାଖରେ ଟ୍ରେନିଂ ନେଇପାରିବ। ହେଲା ଟ୍ରେନିଂ ଆମେ ବେଶୀ ଆମେ ପିଲାଙ୍କୁ ପ୍ରାୟୋରିଟି ଦେଉଛୁ, ଏବେ ବର୍ତ୍ତମାନ ପାଇଁ ଆଡ଼ଭାନ୍ସ ଏ ଆ ଇ ଉପରେ ଆମେ ବେଶୀ ପ୍ରାୟୋରିଟି ଦେଉଛୁ, ସପୋଜ୍ ଗୋଟେ ପିଲା ନର୍ମାଲ୍ ଟ୍ରେନିଂ ନେଉଛି ଏକ୍ସେଲ୍ କିନ୍ତୁ ଆମର ଯେଉଁ ଏକ୍ସଲକୁୁ ଛାଡ଼ିକି ଆମେ କଣ କରୁଚୁ ନର୍ମାଲ୍ ଯେଉ ୱେରେ ପିଲାମାନେ ଶିଖୁଛନ୍ତି, ଆମେ ବେଟ ଟର ଭର୍ସନ୍ କଣ ନା, ଏ ଆଇ ଥ୍ରୁରେ କେମିତି ସେମାନେ ୱାର୍କଟାକୁ କେମିତି ଇଜିଅର କରିପାରିବେ। ସେ ପ୍ରକାର କଣ୍ଟେଣ୍ଟ ଆମେ ଡେଲିଭର୍ କରୁଛୁ। ସଫ୍ଟସ୍କ୍ରିନ୍ ରେ ସେମିତି ପିଲା କେମିତି ଏଆଇ ରିଲେଟେଡ଼୍ ରେ ସେମାନେ କାମ ଜାଣିପାରିବେ, ତାଙ୍କର କମ୍ୟୁନିକେସନ୍ ଡେଭଲପ୍ କରିପାରିବେ, ଗୋଟେ ଭଲ ରେଜୁମେ ତିଆରି କରିପାରିବେ। ଏଇସବୁ ରିଲେଟେଡ଼୍ ଚାଲିଛି ଆମର ସବୁ ପିଲାଙ୍କର ଟ୍ରେନିଂ।
ତ ପ୍ଲସ୍ ଟୁ ପାସ୍ ଆଉଟ୍ କରିଥିବା ପିଲା ଦରକାର ହୋଇଛି ନାଇଁ କି?
ପ୍ଲସ୍ ଟୁ ମିନିମମ୍ ପାସ୍ ତାପରେ ଓଜି ଆମେ ଗ୍ରାଜୁଏଟ୍ ପିଲା ନେଇପାରୁ ଛୁ ବିବିଏ ବିସିଏ ପିଲା ନେଇପାରୁଛୁ ବିଟେକ୍ ପିଲା ନଉଛୁ ଏମ୍ ସିଏ ଏମ୍ ବିଏ ପିଲା ନଉଛୁ।
ଚାଲିିଥିଲା ନା କଣ କ୍ଲାସ ମୁଁ ଶୁଣିଥିଲି ଟିକେ ଟିକେ ଅନ୍ୟ ପିଲାଙ୍କଠାରୁ।
ଆମର ଏନ୍ ସି କଲେଜର ସକ୍ସେସ୍ଫୁଲି ଆମେ କମ୍ପ୍ଲିଟ୍ ଟ୍ରେନିଂ କମ୍ପ୍ଲିଟ୍ କରିଛୁ ଆମର ନବେଟା ପିଲା ଏନରୋଲଡ ହୋଇଥିଲେ। ନବେଟା ପିଲାରୁ ସକ୍ସେସଫୁଲି ଆମେ ସିକ୍ସଟି ଥ୍ରୀ କ୍ୟାଣ୍ଡିଡେଟ କୁ ଆମେ ପ୍ଲେଷ୍ଟ ଦେଇଛୁ। ଡିଫରେଣ୍ଟ ଡିଫରେଣ୍ଟ କମ୍ପାନୀରେ ଏ ଯୋଉ କମ୍ପାନୀ ସବୁ ତମକୁ ଏବେ ଯେଉଁ ସବୁ ମେନ୍ସନ୍ କଲି ପୋଲସ୍ପଟ୍ ରେ ହଉ ତତ୍ତ୍ୱରେ ହଉ। ଆମର ଆଇ ମିରିଟ ରେ ବି କିଛି ପିଲା ବି ଆମର ବି ଜଏନ୍ ବି କରିଛନ୍ତି। ଆ ରିସେଣ୍ଟଲି ଆମର କନସେନଟ୍ରିକସରେ ଇଣ୍ଟିଜରେନରେ ବି ପିଲା ବି କିଛି ବି ପ୍ଲେଷ୍ଟ ହେଇଛନ୍ତି। ତ ଦେଖ ଯଦି କିଏ ଯଦି ଗ୍ରାଜୁଏଟ୍ ପିଲା ଯଦିଥିବେ ଯଦି ତାଙ୍କୁ ତୁମେ ରିଫର୍ କରିବ ତାଙ୍କୁ ମୁଁ ଟିକେ ବେଟର କାଉନସିଲ୍ କରିଦେବି ସେମାନେ ବୁଝିପାରିବେ। ଟ୍ରେନିଂ ସେମାନେ କରନ୍ତୁ।
ଆଜ୍ଞା ଠିକ ଅଛି ଆପଣଙ୍କର ତ ଦେଖିବା କଣ କେମିତି ରହୁଛି। ଆମ ଏଠି ଲୋକାଲାରେ କମ୍ପୁଟର ଇନସୁଟ ଅଛି ଦେଖିବା ଯଦି କଥା ହବା ସେଇଠୁ ଯଦି କିଛି ମିଳିଗଲା ଆପଣ ଙ୍କୁ ବେଟର ହବ।
କିଛି ଅଛି ଯଦି ତମେ ଟାଇଅପ୍ କରିବା ପାଇଁ ଯଦି ତମେ ବି ଚାହୁଁଛ ତାର ବି ଫ୍ୟାସିଲିଟିଜ ବି ଅଛି। ଆମେ ଯଉଟା ନର୍ମାଲ୍ କୋର୍ସ ଫିସ୍ ପିଲାଙ୍କ ଠାରୁ ଆମେ ଯାହା ଆମେ ରଖୁଛୁ ଆମେ ଡେଫିନାଇଟଲି ଟ୍ରାଏ କରିବୁ ଯେହେତୁ ତମେ ଆମ ସହିତ ପାର୍ଟନରସିପ୍ କରିବ ଆମେ ତୁମକୁ ନିହାତି କିଛି ବେନିଫିଟଶ୍ ଦବୁ। ଯେଉଥିରେ କି ତମ ଅର୍ଗାନାଇଜେସନ୍ ରେ ବି ରେପୁଟେସନ୍ ବଢ଼ିଯିବ। କାରଣ ଯେହେତୁ ତମେ ଗୋଟେ ଏ ଆମର ଯେଉଁ ଅର୍ଗାନାଇଜେସନ୍ ଅଛି ଆମ ଅର୍ଗାନାଇଜେସନ୍ ବହୁତ ମାନେ ଟପ୍ ରିସେଣ୍ଟଲି ଆମେ ଗୋଟେ ଆୱାର୍ଡ଼ ଆମେ ଗୋଟେ ପାଇଛୁ ରାଙ୍କ୍ ୱାନ ଆମେ ତ ଯଦି ଯଦି ଆମେ ଦେଖିବା ଯେ ଏଇଟା ଗୋଟେ ପାର୍ଟନରସିପ୍ ଥ୍ରୁ ରେ ଯଦି ଆମେ ଯଦି ଆଗକୁ ଯଦି ଏଇଟା ଯଦି ବଢ଼ିବା ଖାଲି ଆମର ଯିଏ ବେନିଫିଟ ହବନି ଆପଣଙ୍କର ବି ବହୁତ ବେନିଫିଟ୍ ହବ ଆଜ୍ ଏ ପାର୍ଟନର୍ ହିସାବରେ।
ଆଜ୍ଞା, କେମିତି କେମିତି ଆମର ହବ ହବ?
ହଁ, କଣ ପଚାରୁଥିଲେ?
ମୁଁ କହିଲି କେମିତି ଆମର ସେଇଟା ଡେଭଲପ ହବ ମାନେ ଯୋଉ ବେନିଫିଟ ହବ?
ହଁ, ସେଇ ଜିନିଷଟା କହୁଥିଲି ଦେଖନ୍ତୁ ଆପଣଙ୍କର ବର୍ତ୍ତମାନ ପାଇଁ ଯୋଉ ପିଲା ଅଛନ୍ତି ମାର୍କେଟର ଯାହା ଷ୍ଟାଣ୍ଡାର୍ଡ଼ କଷ୍ଟ ଅଛି ଆମେ ତାହାର ପୁରା ମାନେ ଲେସ୍ ଆମେ ସେଭେଣ୍ଟି ଏଇଟି ପରସେଣ୍ଟ ଲେସ୍ ଆମେ ମାନେ କଷ୍ଟ ଆମେ ନଉଛୁ ଟ୍ରେନିଂ କଷ୍ଟ ଏଇଟା ତ ହେଉଛି ଆପଣ ଙ୍କ ପାଇଁ ବହୁତ ଗୋଟେ ବେନିଫିଟ୍। ସେକେଣ୍ଡ ଥିଙ୍ଗ୍ ମାର୍କେଟ୍ ଷ୍ଟାଣ୍ଡାର୍ଡ଼ ମିନ୍ସ ଗୋଟେ ଅର୍ଗାନାଇଜେସନରେ ବର୍ତ୍ତମାନ ପାଇଁ କରେଣ୍ଟ୍ ସ୍କିଲ୍ସ ଯାହାର କି କୁଆଡ଼ ହେଉଛି ଆମେ ସେହି ଟ୍ରେନିଂ ରିଲେଟେଡ଼୍ ସ୍କିଲ୍ ରିଲେଟେଡ଼୍ ଆମେ ଫୋକସ୍ କରୁଛୁ ପିଲାଙ୍କ ପାଇଁ। ସୋ ଦ୍ୟାଟ ପିଲା ଗୋଟ ଟୁ ମନ୍ଥସ ଥ୍ରି ମନ୍ଥସ ର ଟ୍ରେନିଂ ନେଲା ପରେ ଯେମିତି ସେ ଗୋଟେ ଇଣ୍ଟରଭ୍ୟୁ ଦେବା ପାଇଁ ଏଲିଜିବଲ୍ ହେଇପାରିବ ଆଉ କେଉଠି ଗୋଟେ ଜବ୍ ନିହାତି କରିପାରିବ।
ଆଜ୍ଞା। ତ ଠିକ ଅଛି
ତମର ସେ ପାର୍ଟନର୍ ତମର ସେ ଯେଉ ପାର୍ଟନର୍ ଯିଏ ଅଛନ୍ତି ତମର-ଅ-ଅ-ଅ-ଅ-ଅ-ଅ-ଅ ପୁରା କ୍ଲୋଜ୍ ଅଛନ୍ତି ନା ତମ ସହିତ।
ନାଇଁ ସେ ଆମ ଘର ପାଖରେ। ପିଲାଟେ ଭାଇ ହିସାବ ହବ ମୁଁ ତା ସହିତ କଥା ହେବି ଦେଖିବା କହୁଉଛି ମତେ ଟିକେ ଆ କଣ କଣ ବ୍ରୋଚର୍ ଅଛି, ଆଉ କଣ ଆଡଭାରଟାଇଜ୍ ମେଣ୍ଟ୍ ଅଛି।
ଓକେ ଓକେ।
ମୁଁ କହଲି ବ୍ରୋଚର କଣ ଥିବ ଆ ଆଡଭାଟାଇଜମେଣ୍ଟ୍ ଆପଣର କଣ ଥିବ ସୋସିଆଲ ମିଡିଆ ପ୍ଲାଟଫର୍ ଆପଣଙ୍କର କଣ ଥିବ। ହଁ ମୋତେ ଟିକେ ସେୟାର କରିବେ ପର୍ସନାଲି ମୁଁ ସେୟାର୍ କଲେ ତା ସହିତ ଡିସକସନ୍ କରିବି। ଯଦି କି ଯଦି ବି ଆପଣଙ୍କ ପାଇଁ ବେନିଫିଟ୍ ଦେବ ତାହା ସହିତ ମୁଁ ପର୍ସନା ରେଫରେନ୍ସ ଦେଖିବି। ଯଦି କିଛି ଥାଏ ମୋ ପାଖରେ ମୁଁ ଆପଣଙ୍କୁ ସେୟାର କରିବି।
ଏକ୍ଜାକ୍ଟଲି ମୁଁ ସେ ଜିନିଷ କହୁଥିଲି ଯେ ମୁଁ ତମକୁ ସବୁ ଡିଟେଲ୍ ଡକ୍ୟୁମେଣ୍ଟସ୍ ବି ପଠାଇ ପାରିବି। ତା ସହିତ ଯଦି ବି ତମେ ଚେ-ଚେଷ୍ଟା କରିପାରିବ। ତାହେଲେ ଆମେ ବି ସେଠି ଗୋଟେ ଭିଜିଟ୍ ବି କରିପାରିବୁ ଆମେ ବି ଫାକଲ୍ଟି ମାନଙ୍କୁ ନେଇକି ଆମେ ଗୋଟେ ଡେମୋ କ୍ଲାସ୍ ସେସନ୍ ବି ଆମେ ବି କରିିବ ବି ପାରିବୁ।
ଆ ଏଇଟା ଆପଣଙ୍କର ହେଡ୍ ଅଫିସ ଟା କୋଉଠି ଅଛି ଆଉ ଆପଣଙ୍କର ଲୋକାଲି ଟା କୋଉଠି କଣ ରହୁଛି?
ଆମର -ଅ-ଅ ଆପଣ ଆସନ୍ତୁ ଆପଣ କୁଆଇଖିଆ ଆସନ୍ତୁ, ମୋତେ ଫୋନ୍ କରିବେ। କୁଆଖିଆ ମେନ୍ ମାର୍କେଟରେ ମୁଁ ଆପଣଙ୍କୁ ସେଇଠୁ ରିସିଭ୍ କରି ନେଇଯିବି। ଆପଣ ମେ ବି ଟିକେ କଣ୍ଫ୍ୟୁଜ୍ ଆପଣ ମେ ବି ଟିକେ ଫାଷ୍ଟ ଟାଇମ୍ ଆସୁଛନ୍ତି ନା କନଫ୍ୟୁଜ୍ ହୋଇପାରନ୍ତି ତ ଆପଣ ବେଟର୍ ହେବ ଆପଣ ପହଞ୍ଚିକି ମୋତେ ଫୋନ୍ କରନ୍ତୁ।
ଠିକ୍ ଅଛ ସେଟା ଆପଣଙ୍କର ଇଡା ଏଇଟା ଏ-ଏ-ଏଟା ଓଡିଶାରେ କେବଳ ଯାଜପୁରରେ ଅଛି ନା
ନାଇଁ ନାଇଁ ଆମର ଓଡ଼ିଶାରେ ଆଠଟା ବ୍ରାଞ୍ଚ ଅଛି। ଡିଫରେଣ୍ଟ୍ ଡିଫରେଣ୍ଟ୍ ଲୋକେସନ୍ରେ ଜଲେଶ୍ୱରରେ ଅଛି, ଆମର କଟକରେ ଆମର ବମି ଅଛି ଭୁବନେଶ୍ୱରରେ, ଆମର ଚନ୍ଦ୍ରଶେଖରପୁର୍ ରେ, ଖୋର୍ଦ୍ଧାରେ ଅଛି। ଆଉ ଏଇଟା ଆମର ଯାଜପୁରରେ ଏଇଠି କୁଆଖିଆରେ ଅଛି।
ଠିକ୍ ଅଛି ମୁଁ ଜଣେଇବି ତାହେଲେ ଆପଣଙ୍କ ଆସିଲେ ଆଉ।
ଆଚ୍ଛା ହଉ ଠିକ୍ ଅଛି।
ଆପଣଙ୍କର ରଜ ସପିଂଙ୍ଗ୍ ସାଇଲାଣି?
ନାଇଁ ନାଇଁ ସାର୍ ଟିକେ ଏମିତି ରିଲେଟେଡ୍ ଅଫିସ୍ କାମରେ ଟିକେ ବ୍ୟସ୍ତ ଟିକେ ଥିଲି ସେ ପ୍ରତି ଟିକେ ଆମେ ଟିକେ କିଛି ମାନେ କରିନୁ ଫ୍ୟାମିଲି କେବେ ଟିକେ ଯିବୁ ଭୁବନେଶ୍ୱର ଭାବିଛୁ ଟିକେ ବାହା ପ୍ୟାଣ୍ଟାଲନ୍ସ୍ ଟିକେ ସେଣ୍ଟ୍ରାଲ୍ ଟିକେ ଯିବୁ ପଲ ହଇଟ୍ ଟିକେ ଯିବୁ ସେଠି ଭଲ ମେଟେରିଆଲ୍ସ ଟିକେ ମିଳୁଛି। ଯେ ମୋ ଝିଅ ଟିକେ ଭାରି ଟିକେ ଚୁଜି ଟିକେ ଡ୍ରେସ୍ ଟିକେ ପିନ୍ଧିବା ପାଇଁ, ତ ଭଲ ଟିକେ ବ୍ରାଣ୍ଡେଡ୍ ଟିକେ ତାକୁ ଡେସ୍ ଦରକାର୍।
ହଁ ଆପଣ ଝିଅ କ୍ୟୁଟ ଟେ ମୁଁ ଦେଖିଥିଲି ଷ୍ଟାଟସ୍ ଆପଣଙ୍କର। ଆପଣଙ୍କ ଷ୍ଟାଟସ୍ ରେ ଆପଣଙ୍କ ଝିଅକୁ ଦେଖିଥିଲି।
ଆପଣ ଆମ ଝିଅକୁ ଆଉ ନଜର ଲଗାନ୍ତୁନି।
ନାଇଁ ନଜର ଲଗଉନି, ଦେଖିଥିଲି ଟିକେ। ଆପଣ ତ ଷ୍ଟାଟସ୍ ଲଗୁଛନ୍ତି ତ ସମସ୍ତେ ଦେଖିବେ ନଜର କୋଉଠି ଆସିବ ତାହେଲେ ଆଉ। ଯେଉଁ ଜିନିଷଟାକୁ ଲୁଚେଇକି ରଖାଯାଏ ସେଥିରେ ନଜର ଲାଗେ।
ନା ନା ମୁଁ ଆଉ ସେ ଆଉ ତାକୁରେ ପକଉନି ସେ ଝଡ଼ିଯାଉଛି ସେ ଲୋକ ପବ୍ଲିକ୍ ଲୋକଙ୍କ ନଜର ଲାଗିଯାଉଛି।
ନାଇଁ ପବ୍ଲିକ ନଜର୍ ଲାଗେନି।
ହୋଉ। ଆ- ଟିକିଏ ଇଏ କେମିତି କଣ ଆମେ ଟିକେ ପ୍ରୋସେସ୍ କରେଇପାରିବା ପାର୍ଟନରସିପ୍ କରେଇପାରିବା। ପିଲା କେମିତି ଟ୍ରେନିଂ ନେଇପାରିବେ ଟିକେ ସେ ରିଲେଟେ୍ ଟିକେ ଆପଣ ଟିକେଏ ଫୋକସ୍ ଟିକିଏ କରନ୍ତୁ ଟିକେ।
ସଓର୍- ସଓର୍- ସିଓର୍ ମୁଁ ଆପଣଙ୍କୁ ଇନଫର୍ମ କରୁଚି। ମୁଁ ତା ସହିତ କଥା ହେଇକି ଆପଣଙ୍କୁ ଆସି ଇନଫର୍ମ କରିବି ଗୋଟେ ଦି ଦିନ ଭିତରେ ମୋତେ ଟାଇମ୍ ଦିଅନ୍ତୁ।
ଠିକ୍ ଅଛି-ଠିକ୍ ଅଛି ମତେ ଯେତେ ଜଲ୍ଦି ଆପଣ ଅପ୍ ଟୁ ଡେଟ୍ କରିବେ ମୁଁ ଆପଣଙ୍କର ଡକ୍ୟୁମେଣ୍ଟେସନ୍ ସେତେ ଶୀଘ୍ର ପ୍ରୋସେସ୍ କରେଇପାରିବି।
ହଁ ଆପଣ କୋର୍ସ୍ ଫି ଟା କହିଲେନି କେତେ ରହୁଚି?
ଅ- କୋର୍ସ ଫି ଦେଖନ୍ତୁ କୋର୍ସ ବି ଭ୍ୟାରିସ୍ କରୁଚି ଆପଣ କେତେ ଏ ତା ବ୍ୟାଜ୍ ଆପଣ ଆଫୋର୍ଡ଼ କରିପାରୁଚନ୍ତି। ଆପଣ କେତେ ନମ୍ବର୍ସ ଆପଣ ପ୍ରୋଭାଇଡ୍ କରିପାରିବେ?
ଥାର୍ଟୀ ଏଭୋବ୍ ପିଲା ଯଦି ରହିଲେ।
ଥାର୍ଟି ଏଭୋବ୍ ଯଦି ପିଲା ରହିବ ମୁଁ ମ୍ୟାନେଜମେଣ୍ଟ୍ ସହିତ ଡିସ୍କସ୍ କରିବି। କାରଣ ମୁଁ କନସର୍ନ୍ ପର୍ସନ୍ ନୁହେଁ। ମୁଁ ଟ୍ରେନିି ରିଲେଟେଡ୍ ରହୁଚି ମୁଁ ଟ୍ରେନିଂ ଟା ଆପଣଙ୍କୁ କହିପାରିବି ଫୋର୍ ଡେଜ୍ ଟା ଫାଇଭ୍ ଡେଜ୍ କରି ପାରିବି। ଫାଇଭ୍ ଡେଜ୍ ଟା ସିକ୍ସ୍ ଡେଜ୍ କରିପାରିବି ବଟ୍ ମତେ ଆମର ସିନିୟର୍ ଯିଏ ଡିପାର୍ଟ ମେଣ୍ଟ୍ ଅଛନ୍ତି ଫିନାନ୍ସ ଟିମ୍ ରେ ଅଛନ୍ତି ସିନିୟର୍ ମ୍ୟାନେଜର୍ ଅଛନ୍ତି ମୋତେ ତାଙ୍କ ସହିତ କଥା ହେଇକି ମୋତେ ପ୍ରାଇସ୍ ଟା ଫିକ୍ସ୍ ଫିକ୍ସ୍ କରିବା ପାଇଁ ପଡ଼ିବ।
ଠିକ୍ ଅଛି ମୁଁ ଆପଣଙ୍କୁ ଜଣେଇବି ତାହାଲେ। ନାଇଁ ଡାଉଟସ୍ ତ ସେମିତି କିଛି ନାଇଁ ଆପଣ ତ ଅଛନ୍ତି ଚିହ୍ନା ପରିଚୟ ଲୋକ ଦେଖିବା ମୁଁ ତ ପର୍ସନାଲି କଥା ହୁଏ କିଛି ପିଲା ଯେ
ଠିକ୍ ଅଛି ଆପଣ କେମିତି ଗୋଟେ ବ୍ୟାଚ୍ ଆପଣ ଷ୍ଟାର୍ଟ୍ କରନ୍ତୁ ପାଇଲଟ୍ ଫେଜ୍ ରେ ପ୍ରଥମେ ଆପଣ ଗୋଟେ କରନ୍ତୁ ତାପରେ ଆପଣ ଜାଣିପାରିବେ ଆମର କ୍ୱାଲିଟି ଆମେ କେମିତି କଣ ମେଣ୍ଟେନ୍ କରୁଚୁ।
ଠିକ୍ ଅଛି ସିଓର୍ ଆମେ ତ କଥା ହବା ଏଇ ବିଷୟରେ ଆଗକୁ ଯିବା ଆଉ ଦେଖିବା ମୁଁ କଥା ହେଇଯାଉଚି ଆପଣଙ୍କର ହ ରହୁଚି ଆପଣଙ୍କର ଏଇଟା କେତେ ଡେ-ଡେଜ୍ ରେ ରହୁଚି ଟ୍ରେନିଂ ଟା?
ଆମର ଏଟା ଟ୍ରେନିଂଟା ଆକ୍ଚୁଆଲି ଟୁ ପଏଣ୍ଟ୍ ଫାଇଭ୍ ରହୁଚି ଅଢ଼େଇ ମାସ୍ ରହୁଚି। କିନ୍ତୁ ଆମେ କଣ କରୁଚୁ ଯେହେତୁ ଆପଣ ପାର୍ଟନରସିପ୍ କହୁଚନ୍ତି ଆମେ ଆଉ ଟେନ୍ ଡେଜ୍ ଆମେ ଡାଉଟକ୍ଲିୟରିଂ କ୍ଲାସ୍ ସେସନ୍ ଦବୁ। ତିିନି ମାସର ଫୁଲ୍ କଂପ୍ଲିଟ୍ ଟ୍ରେନିଂ ପୋଗ୍ରାମ୍ ରଖିବୁ।
ଓ ହୋ ଏଟା ଆପଣଙ୍କର ୱିକଲି ଫାଇଭ୍ ଡେଜ୍ ରହୁଚି?
ୱିକଲି ଆମର ଫାଇଭ୍ ଡେଜ୍ ରହୁଚି।
ସଟର୍ ଡେ ସଣ୍ଡେ ଅଫ୍ ରହିବ ନାଇଁ କି?
ହୁଁ ଆମର ଆକ୍ଚୁଆଲି ଫାଷ୍ଟ୍ ସଟର୍ ଡେ ଆଉ ଲାଷ୍ଟ୍ ସଟର୍ଡେ ଆମର ୱାର୍କିଂ ଡେ ରହୁଚି ମଝିରେ ଯଉ ଶନିବାର ପଡେ ଆମର ସେଟା ଛୁଟି ରହିଯାଏ ଆଉ ଯଉ ଶନିବାର ଆମର ରୁହେ ପରେ ପିଲାଙ୍କୁ ଡାକି ଆମେ ଡାଉଟ କ୍ଲିୟରିଂ କ୍ଲାସ୍ କରାଉ ଟିକେ କମ୍ୟୁନିକେସନ୍ ଉପରେ ବେଶୀ ପ୍ରାୟୋରିଟି ଦିଉ ଟିକେ ପିଲା କେମିତି ଭଲ ଇଂଲିଶ କହିପାରିବେ।
ଆଜ୍ଞା।
ଆଚ୍ଛା ହଉ ସାର୍ ଠିକ୍ ଅଛି ମୋର ହଁ ମୁଁ ଆଉ ଗୋଟେ ମିଟ୍ ମିଟିଙ୍ଗ୍ ବି ଜଏନ୍ କରିବି ମୁଁ ରଖୁଚି ଆପଣଙ୍କ ସହିତ ପରେ କଥା ହେବି ଆପଣଙ୍କ କଲ୍ କୁ ଅପେକ୍ଷା କଲି ଆପଣ ମୋତେ ଟିକେ ପଜିଟିଭ୍ ରେସ୍ପଣ୍ଡ୍ କରିବେ କେମିତି ଆମେ ପାର୍ଟନରସିପ୍ କରିପାରିବା ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ସାର୍।
ୱେଲକମ୍- ୱେଲକମ୍।